ହୋ। ହାଲୋ।
ହାଲୋ।
ହଁ ସେ।
ହଁ ସୁଭିଲା?
ହ ସେ କର୍ଚ କଣ?।
ସେଇ ତ ସବୁ ଖୀ ଖିଆ ପିଆ ଶଇଲା, ବାସନ
ତ
ହଁ।
ନେଟୱର୍କ ନାହିଁ କି? ହାଲୋ। ତମ କଥା ଶୁଭୁନି। ହାଲୋ।
ହ୍ୟାଲୋ।
ହାଲୋ ହଁ।
ମୁଁ କହିଲି ପୁଅ।
ପୁଅ ଏଇକା ଖେଳୁଛି।
ଅହ ଖାଇସାରିଲାଣି ପୁଅ?
ହଁ ପୁଅ ଖାଇସାରିଲେଣି, ଏଠି ଦେଇ ବଡବୋଉ ସବୁ ଖାଇସାରିଲେଣି।
ହୁଁ ହୁଁ।
ରୋଷ ଏଇ ଭାତ, ଡାଲି, ଶାଗଭଜା କରିଥିଲି କାଙ୍କଡଆଳୁ ଭାଜିଥିଲି, ଫିଙ୍ଗରଚିପ୍ସ, ଛତୁ ଆଉ ଗୋଟେ କଣ କରଥିଲି, ମୋର ମନେ ପଡୁନି।
ହୁଁ ହୁଁ ହୁଁ। ସେ ସବିଏ ତାହେଲେ ଖିଆପିଆ ସଇଲା?
ହଁ ଏଇ ସାଙ୍ଗେ ସାଙ୍ଗେ ଖାଇକି ଉଠିଲୁ।
ହଁ ହଁ। ହଁ କଣ କୁହ? ଆଉ ରଜ କେମିତି କଣ ପାଳିଲ? ମୁଁ ଏଇ ପୁଅଟାକୁ ଶୁଣ ପୁଅଟାକୁ ଶ ଶୋଇ ଦେଇକି ତାପାଖେ ଗଡତଡ ହଉଛି ଆଉ।
ହଁ ହଁ ଶୋଇନ?
ନାମ କାଲି ରାତିରେ ହଇରାଣ କଲା ରା ସେ ତିନଟାରୁ ଉ ଠିକ ବଇଛି ଧରିକି ଯେ, ସକାଳ ଛଅଟା ଯାଏ।
ହଁ ହଁ ଛୋଟ ଛୁଆହେରା ହଇରାଣ କରୁଛନ୍ତି ଶୋଉନାହାନ୍ତି ରାତିରେ।
ତା ରେ ଶୋଇଲି ଯେ ଏକାଥରେ ଉଠିଲି ସାଢେ ସାତଟା ଆଠଟା। ହଁ ନିଦ ଲାଗିଲାଣି ଯାଉଛି ଟିକେ ଶୋଇପଡିବି ଉପରବେଳି ବାହାରିବୁ ମାର୍କେଟ ଟିକେ ଯିବୁ ଆଉ।
ହଁ ହଁ ଆଉ ଦେହ ପା ତମର ଭଲ ଅଛି? ପୁଅର ଭଲ ଅଛି?
ହୁଁ ପୁଅ ଟା ଆଉ ଭଲ ଅଛି, ମୋରବି ଭଲ ଅଛି ଦେହ ଆଉ।
ହଁ ହଁ ନା ନା।
ଆଉ ରଜ ରଜ।
ହେଲା।
ରଜ ଭଲରେ ଏକରିଛ।
ହଁ ଯାଇଥିନ୍ତି ଆଉ।
ବୁଲାଅ ନାଇଁ ନାଇଁ ରଜରେ ଏ ବର୍ଷ ଖରା ଗର କଣ ସବୁ କରିବୁ?
ହଁ ଗୁଳୁଗୁଳି ହେଲା ମୁଁ ଖାଲି ଏ ସଂକ୍ରାନ୍ତି ଦିନ ଯାଇ ଫୁଣଟିକେ କପିିଲାସ ଯେ। ମୋ ଭଉଣୀକୁ ଯେତେ ଫିଟ ଡ ହଉଛି ଆଉ ମାନେ ଚଢି ଚଢି ପାହାଚ ଗୋଡ ହାତ ବଥା ହେଇଗଲା।
ଚଢିକି ଗଲ?
ହଁ ପା ଯଉ ହେ ଦିନ ସଂକ୍ରାନ୍ତି ନା। ହଁ ତାକୁ କାଖେଇ କାଖେଇ ନେଇକି ଗ ଆମେ କହିଲୁ ବାରବଙ୍କାଣୀ ବାଟେ ଦେଇଁକି ଦର୍ଶ ହେଲେନି ପା ହେପଟେ ଗାଡି ଛାଡିଲେନି ନାଇଁ ଗଲା ବେଳକୁ ପାହାଚ ଗଟେ ଗଲୁ ଚାଲିକି ଆ ଆଇଲା ବେଳକୁ ବାରବଙ୍କାଣି ବାଟେ ଆଇଲୁ।
ହଁ ହଁ।
ଏଇ ସବୁ ଜଗିଲେ ନା ଭିଡ ହେଇଗଲା ଲୋକ କ ଗାଡି ଫାଡି ଆକ୍ସିଡେଣ୍ଟ ହେଇଥିବ ହଁ ଗଲୁ ଭାରି ଯାଇ ଥିଲୁ ଏଠୁ ଏଗାରଟା ବାଜି ନଥିଲା ଘରୁ ଭାରିକି ଗଲୁ। ସେ ଦଶଟା ପଇଁଚାଳିଶ କି କେତ କେତେ ହେଇଥିବ। ଆସିଲା ବେଳକୁ ଘରକୁ ସାତଟା ସାଢେ ସାତଟା ହେଇଗଲା ରାତି। ହେଟୁ ଚର୍ଜ ଚାରି ପାଞ୍ଚ ଘଣ୍ଟା ଲାଗିଥିବ ବଧେ ସେଠୁ ଆସିବା ପାଇଁ। ରାତି ପାହି ଯାଇଥିବ ଯେତେ ଲାଇନ୍ ଲାଗିଚି। ଥିଲା କପିଳାଶରେ ମାନେ ଠାକୁରଙ୍କୁ ଦର୍ଶନ କରିବା ପାଇଁ। ନା ତାକୁ କାଖେଇକି ନେଲି। ମୁଁ ଅଧା ବାଟ କାଖେଇଲି ତା। ତା ବାପା ଅଧା ବାଟ କାଖେଇଲେ ହେଟୁ ତାକୁ ପୁଣି ଟିକେ ମୁଣ୍ଡରେ ବସେଇଲେ।
ହେ ଭଗବାନ କାଟିଥିବ ଆଉ।
ହଁ ଆଉ ଛୋଟ ଛୁଆ ତାକୁ କାଖେଇବ ତାପରେ ପୁଣି ଏଠି ବାରବଙ୍କାଣି ବାଟେ ଯେତେବଳେ ରାସ୍ ସ୍ତା ରେ ଆଇଲା ଏ ଟିକେ ଛା ଚା ଛାଡ଼ିବା ପାଇଁ ଚାଲିଛି ଯେଦି। କଚଟା ଖାଇଲା ଗଡାଣି ହେଇଟା ପାଦ ରଖି ପା ରିଲାନି ଗଳି ପଡ଼ିଲା। ତାକୁ ପୁଣି କାଖେଇ କାଖେଇ। ଖେଇକି ଆଣିଲେ। ମୁଁ କହିଲି ହଉ-ଆମେ କହିଲୁ ରାସ୍ତା ବାଟେ ଯିବୁ ଉପରେ ଦର୍ଶନ କରିଦେଇକି ପଳେଇ ଆସିବୁ। ହେଲେ ଦେଖିଲା ବେଳକୁ ପୋଲିସ। ସେଠୀ ବନ୍ଦ କରିଦେଇଛନ୍ତି ମାନେ କପିଳାସର ଗେଟ ବି ନୁହେଁ। ପୁରା ଷ୍ଟାର୍ଟିଂ ପଶିଲା ବେଳେ ହେଟୁ ବନ୍ଦ କରିଦେଇଛନ୍ତି। ଗାଡି ହେଟୁ ପାର୍କିଂ କରିକି। ପୁରା ଚାଲି ଚାଲି ଫାଷ୍ଟୁରୁ ଆସିଲୁ।
ନାଇଁ ହଁ।
ହେନ୍ତି ଆଇଲୁ ଆଉ।
ଆଉ ପିଠା ପିଠା କଣ କରିଥିଲ ନା କିଛି ନାହିଁ ସିଏ ଏନା ଆସି। ଥିଲେ ଆସିକି ଖାଇକି ରେଷ୍ଟ। ସୋଇଛନ୍ତି ଆଉ।
ଓହୋ ତମ ଆଡେ ଗରମ କେମତି ହଉଛି।
ଗରମ କଥା କାହିଁ କହୁଛ ଜଣା ପଡୁନି ଗରମ। ପଦାକୁ ବାହାରିଲେ ଗରମ ଜଣା ପଡୁଛି
ଏସି ତଳେ ରହିଲା କାହିଁ ଗରମ ଜଣା ପଡିବ ହଁ ଏସି ତଳେ ତ ରହିଲେ ଗରମ ଦିନ ଘୋଡେଇ ହେଇ ହେଇକାଦିନ ଯିବ ବାହାର ବାହାରିଲେ
କବାଟ ଖୋଲଅ ମାନେ ଲାଗିବ କଣ କହିଲ କଣ ଜଳି ଯାଉଛି ହୁଁ ହୁଁ
ହଁ ପୁଅ ଶୋଇପାଡିଛି
ପଡିଛି ରଜରେ ପିଠା କରୁଛ ନା କିଛି କରିନ
ନା ପିଠା କରିଥିଲି ନା ରଜରେ ରଜରେ ପିଠା ପିଠୀ କରିଥିଲି ଚିକୁ ର ସବ
ହଁ କଣ କହ
ଆଉ ନେ ଆଉ ଆଉ କଣ କୁ ଦେହପା ଭଲ ଅଛି
ହଁ ଭଲ ଅଛି ଆଉ କୁଆଡ଼େ ବୁଲାବୁଲି ଏବେ ଆଉ ନାହିଁ ନା
ନା ଆଉ କୁଆଡେ ବୁଲି ବୁଲି ଛୋଟ ଛୁଆ ହେଲା ଆଉ କୁଆଡେ ବୁଲାବୁଲି କରିବା ପାଇଁ ଯିବ।
ହୁଁ ହୁଁ ଏଇ ଛୁଆ ଗୁରାଙ୍କୁ ନେଇକି ଜିଆ
ନା ମ ଏଇ ଯଉ ଛୋଟ ଛୁଆ ତାଙ୍କୁ କୁଆଡେ ନେଇକି ଯିବୁ ତୁ ତ ତାଙ୍କ ପଛ ଧାଇଁବୁ କାଇଁ ବୁଲିବାକୁ
ପୁଅ ହେଲେ ଚାଲିଲାଣିକି କହିପାରୁଚି କି ଟିମିଣି ଆହୁରି ଛୋଟ ଛୁଆ ଛୁଆଆରାଙ୍କୁ ନେଇ
ହଁ ହଁ ଏଇରା ଜମା ଆଣ ନା ମାନେ ଏଇନେ ଛୋଟ ଛୁଆ ନେଇକି କୁଆଡେ ଯାଇପାରିବନି ମୁଁ ତ ଏଇ ପୁଅ ଚାଲିଲାଣି ତଥାପି ତାକୁ ନେଇକି ଗଲେ ତା ଖାଇବା ପତ୍ର ଭଲ ମନ୍ଦ ତ ତା ନେଇକି ଯିବ ଆଉ ତୁ କଣ ବୁଲିବୁ।
ଉଁ ହୁଁ।
ପିଲା ରହିବେନି ପିଲା
ହଁ ପୁଅ ଟା କୁ ନେଇକି ପୁରୀ ଦି ଦିନି ହେଲାଣି ବାହାରୁଚି ଯେ ଡୋରି ଲାଗିପାରୁନି କି ଯାଇପାରୁନି କି କିଛିନା
ଆଉ ଘରକୁ କୋଉଦିନ ଆସିବ?
ଥାନ୍ତି ରଜରେ ଏ ଯୋଉ
ଆସିଲନି ରଜକୁ କାଇଁ ତମେ ତ ସମ ସବୁ ଭଉଣୀଙ୍କୁ କହିଲି ଆସିଥାନ୍ତ।
ଆମେ ପା ସବୁ ଭଉଣୀ କଥା ଖାଇଥିଲୁ ରଜରେ ଏକାଠି ହଉ ବୋଲି ଛଅ ଭଉଣିଆଙ୍କ।
ହୁଁ ଆସିଥାନ୍ତ ଉତ୍ସବ ହଉଥିଲା ଦେଖିକି ବୁଲିକି ଯାଇ ଥାନ୍ତ।
ଆଉ ଦେଖିଆ ଯିବୁ ଆଉ କେବେ ଗୋଟେ ଦିନ ଇଏ କରିବୁୁ ମର ଥିଲେ କଥା ହେଇଥିଲୁ ଭୋଜି ଭାତ କରିବୁ।
ଦେଇ ବାହାରୁକୁ ପଳେଇ ଆସୁନ ଗରମ ହୋଉଛି ଗଡିକି ଖାଇ ଶୋଇଥାନ୍ତି ଟିକେ ହଁ ହଁ। ଆସିଥିଲେ ସେ ଯାଇଥାନ୍ତି ଖାଇଥାନ୍ତି ହଁ। ଏଇ ରୁମରେ ଶୋଇପାଡି ଥାନ୍ତ ନା ହଁ ଦେହ ସମସ୍ତ ଭଲ ହଉଛି ଟିକେ ମତେ ଟିକେ ଯୋଉ ଇନଫେକ୍ସନ ହେଇଯାଇଥିଲା ୟୁରିନ ଇନଫେକ୍ସନ ଯେ ତି ଜର ଥଣ୍ଡା ହେଇଯାଇଥିଲା ତ ୟୁରିନ ଇଲେକ୍ସନ ହେଲେ ତ ଜାଣିବ ଜର। ଛାଡ଼ି ନେଇ। ଏଇଟା ହେଇଯାଉଛନି ହଁ ପା ପୋଡିବ ଜଳା ପୋଡା ହଉ। ସମ୍ଭାଳି ହଉନି ଏ ମେଡିସିନ ଖାଉଛି ଆଉ ସମସ୍ତଙ୍କ ଦେହ ଭଲ ଅଛି। ନା ଏରା ଗେଣ୍ଡୁ ଗୁରା। ସେ ନ ନୁଆଣି ଭା ରିବ ଇଏ ଛୁଆ ଙ୍କୁ ଛାଡିକି ଆଉ ମେଘ ମୁଗୀ ତମର ଉଠେଇକି ଆସିନି?
ନାଇଁ ବର୍ଷା ମତେ ତ ଯାଇନି। ପଦାକୁଆଉ ଦେଖି ନାହିଁ କଣ ସିଚୁଏସନ ବି ହେଇଛି ମୁଁ ଜାଣିନି।
ଦେଖୁଛ ଦେଖ ମାନୁନି କଥା ଧାଇଁକି ପଳଉଛି ଶୁଣୁନି ଗୋଟେ କଥା।
ଆଉ ତମ ଆଡେ? ବର୍ଷା।
ହଁ ଆମ ଆଡେ ହେଇ ପା ମେଘ ପବନ ଆଇଲାଣି ଯୋରେ।
ନାଇ ଆମ ଆଡେ କାଇଁ କଣ ହେଇଚି କି ମୁଁ କି ଯଉ ମାନେ
ମେଘ ପୁରା ଅନ୍ଧାର କରିକି ଆଇଲାଣି ମେଘ କୁ ହଁ ପୁରା କଳା ହାଣ୍ଡିଆ କରିକି ଉଠେଇଛି ଲାଇନ ତମ ଗାଁରେ କୁହ ଲାଇନ ରହୁନେଇଁ ଗୋଟେ କିଏ ଗାଁ ଲାଇନ
ସେ ଦିନେ ଦି ଦିନେ କଟୁଚି କଣ କରିବ ମଣିଷ? ତ
ଦିନେ ଦି ଦିନ ତିନି ଦିନ କଟି ଯାଉଛି। ଗରମରେ ଆଉ କଣ କରିବ କୁହନି।
ଛାତ ଉପରେ ସବୁ ସୁଅ ଭାଲୁ ଦେଖିବ। ଭାଲୁ ଆସୁଚନ୍ତି ନା ଆଉ? ହୁଁ,
ଆଗ ପରିକା ଆସ ସୁ ନାହାନ୍ତି ଏତେ। ଅଳ୍ପ ଆଉଚନ୍ତି ଆଉ। ନା ଲୋ ମୁଁ ଦେଖିନି, ମୁଁ ଦେଖିନି, ମୁଁ ଦେଖିନି, କ ସମସ୍ତେ ତ କଣ ଏବେ କହୁଚନ୍ତି ଭାଲୁ ବାହାରୁଛି ତ କାଜୁ ଖାଇବା ପାଇଁ। ତାହେଲେ ଆସିକି ହେଇଆଡେ ରହୁ ସେ ପଛ ପଟେ ଏପଟେ ଆସୁନା
ଭାଲୁ ମୁଁ ତ ମୁଁ ଦେଖିବି ଦେଖିବି ବୋଲି ଆଜି ଯାଏଁ ଦେଖି କହିଲି ନା ମୁଁ ରିଅଲ୍ ର ଯାଇକି ରୁହେ। ଦିନେ ଦି ଦିନେ କେବଳ ଭାଲୁ ଦେଖିବାକୁ ଯାଇକି ସିଆଡେ ରୁହେ। ମୁଁ ଦେଖିନି ଜମ ନନ୍ଦନକାନନ ବି ଯାଇନି।
ଏଇଟିକି ପଳେଇ ଆସିବ। ଆମ ଘର କତିକି ତ ଏଇଟିକି ଏଇଟି ଭାଲୁ ଦେ
ତୋମେ ତ ଦେଖିନ ଭାଲୁ। ମୁଁ ଯିବି ଯିବି ଭାଲୁ ଦେ
ଆରେ ତୋମେ ମୁଁ ତ ମୁଁ ଚେଇଁବା ଅବସ୍ଥାରେ ଭାଲୁ ଆସୁନି। ମୁଁ ଶୋଇବା ଅବସ୍ଥାରେ ସେ ଆଉଥିବ। ଆଉ କୁଆଡେ ଦେ ଖିବ ହାଲୋ, ତାପରେ ଏ ଟିକେ ଖସ୍ ଖାସ୍ ହେଲେ ମୁଁ ତ ଆଉ ଏକୁଟିଆ ଉଠିକି ଆସିବିନି।
ହଁ।
ହଁ ହଉଛି ଆ ନନାଙ୍କୁ ଉଠେଇଲେ ନନା କହିବେ ଭାରିଭାଲୁ ଦେଖୁଚୁ। ଦେଖେ ନାଇଁ ମୋ ମାଆ ବିଅର ଆସିଥିଲା ସିଏ ଯୋଉ ଆକୁ କହିଦେଲେ ଭାଲୁ ବାହାର ଚୋଲିସି ସେ ହାସିଥିଲା ରହିବ ବୋଲି ମାସେ। ମାସେ ରହିଲାନି ପଳେଇଲା। ସେ ତ ବାହାରିଲାନି ପଦାକୁ। ପରିସ୍ରା ଆସିଲାନି ଝାଡ଼ା ଆସିଲାଣି ଯୋଉ ତିନି ଦିନି ଖାଇଲା ଝାଡ଼ା ଆଇଲାନି। ପେଟରେ ପାଣି ମାରିବା ରହିଲା। ଏ ନା ମୁଁ ଯିବିନି ଭାଲୁ ଖାଇଯିବ। ଭାଲୁ ଖାଇଯିବ। ଆଉ ସେ ଡରରେ ଆଉ ଆସୁନି ବି କହୁଚି ନାଇଁ ମୁଁ ତୋମ ଗାଁକୁ ଯିବିନି।
ହଁ ହଉ।
ଆଉ କ ହଁ ଗାଁ କହଲେ ପାହାଡିଆ ଯ କରରା ପାହାଡିଆ ଜଙ୍ଗଲିଆ ଲୋକର ଏାର ଡର ଭାଲୁ। ଆ ତାର ଆଇିଲ ଯାଇଛି ଯାଇ। ଯଦି ଆଉ ଏପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ଆଉ ଆସୁନି।
ହୁଁ।
କିଲ ନା ମୋର ଯ ଯିବ ସେଟ ପରିସ୍ରା ବାହାରିଲାନି ଘରୁ
ଆ
ବାାରିବିନି ରାତି ହବା ଚାରିଟା ପାଞ୍ଚଟା ହେଲା ତର ବସିଲ।
ହଁ ହଉ ରଖୁଛି। ହଁ।